ହଁ। ହ୍ୟାଲୋ ହଁ ଶୁଭାଗଲା
ହଁ କହିଲି କଣ କରୁଛନ୍ତି ହଁ ଶୁଭାଗଲା।
ହଁ ଏଇଠି ବସିଥିଲି ଆଉ। ତମେ। ହାଲୋ ହାଲୋ। ହାଲୋ। ହ୍ୟାଲୋ। ହ୍ୟାଲୋ।
ମୋ କଥା ଶୁଭୁନି
ନାଇଁ ଶୁଭା ଗଲାନି ଏବେ ଶୁଭିଲା
ଆଛା ମୁଁ କହିଲି ଆଉ ଏବେ କଣ କରୁଥିଲେ?
ହଁ ଏଇଠି ବସିଥିଲି ଆଉ ତମେ ହ୍ୟାଲୋ।
ମୁଁ ବି ଛାତ ଉପରେ ବସିିଚି ବର୍ଷା ଟିକେ ଟିକେ ପକଉଛିି।
ହଉ ହଉ।
ହେଲେ ମୁଁ ବି ଛାତ ଉପରେ ବସିଚି।
ହଁ ହଁ। ବର୍ଷା ପାଇଁ ନେଟୱାର୍କ୍ ଆସୁନି ପା ଘରେ। ହାଲୋ
ହଁ ନେଟୱାର୍କ ଟା ଆସୁନି ମୁଁ ବା ଛାତ ଉପରେ ବସିଛି ମୁଁ ଛାତ ଉପରେ ବସେ ସବୁ ଫୋ ଆଉ ଘରେ ସବୁ? ମୁଁ ଖାଇଥିଲି ଭାତ, ଡାଲି, କାବିଲି ବୁଟ ତରକାରୀ ଆଉ ବଡି ତରକାରୀ ଆଳୁ ଭର୍ତା। ଆପଣ କଣ ଖାଇଛନ୍ତି? ନାଇଁ ଆ ଯା ଖାଇନ ଆଇଁଷ ମୁଁ ଖାଇଦେଲି ପେଟ ଫୁଲ ମତେ ଆଉ ଇଚ୍ଛା ହେଲାନି ଥିଲା ଘର ମାମା କହିଲା ଅଣ୍ଡା କରିଦେବି? ଖାଇବୁ ମୁଁ କହିଲି ନାହିଁ ଇଚ୍ଛା ନାହିଁ ଆଜି। ଆପଣ କଣ ଖାଇଥିଲ?
ମୁଁ ଖାଇଥିଲି ଭାତ ମାଛ ତରକାରୀ ଆଜି ହେଇଥିଲା।
ଆଛା। ଆଉ ଘରେ ସମସ୍ତେ କଣ କରୁଚନ୍ତି?
ହାଲୋ କଣ କହିଲେ?
କହିଲି ଘରେ ସମସ୍ତେ କଣ କରୁଚନ୍ତି?
ହଁ ଘରେ ସମସ୍ତେ ଏଇଡେ ସନ୍ଧ୍ୟା ଦେଇକି ଟିଭି ପାଖରେ ବସିଛନ୍ତି ଆଉ ହଁ ଏ ଟିଭି ପାଖରେ ବସିଛନ୍ତି। ଟିଭି ପାଖରେ ବସିଛନ୍ତି ବା।
ଆପଣ କେତେ ଟାଇମ ଟିଉସନ କରୁଚନ୍ତି?
ମୁଁ କରୁଛି ପାଞ୍ଚ ଛଅଟା ପିଲାଙ୍କୁ।
ଓହଃ କଉ କଉ ପିଲା?
ପ୍ରଥମ ପିଲା, ତୃତୀୟ, ପଞ୍ଚମ, ଷଷ୍ଠ ଏମିତି ଆଉ
ଆଚ୍ଛା। କଣ ଆପଣଙ୍କ ଘରେ କହୁଛନ୍ତି, ନା ଯିବା
ନାଇଁ ନାଇଁ ପର୍ସନାଲ ଟିଉସନ ପାର୍ସନାଲ ଟିଉସନ ଆମ ଗାଁ ରେ ପାଞ୍ଚଣ ଯୋଉ ଚାରିଜଣ ଖଣ୍ଡେ ଆଉ ଆଉ ଟିକେ ଟିକେ ଦୂର ଦିଟା ପିଲା ଆଉ।
ଆଛା ଆଉ ଆପଣଙ୍କ ଗାଡି ଶୁଣୁ ଥିବେ କେତେ ହାଲୋ।
ହଁ କୁହ ଶୁଭା ଯାଉଛି।
ଆପଣଙ୍କ ଆଡ଼େ ଟିଉସନ ଫିସ କେତେ ନଉଛନ୍ତି?
ହଁ ଗାଁ ଗହଳିରେ ସେମିତି ଛୋଟ ପିଲାଙ୍କୁ ତିନିଶହ ନଉଛନ୍ତି, ବଡ ପିଲାଙ୍କୁ ପାଞ୍ଚଶହ, ସାତଶହ, ଏମିତି ଆଉ।
ହଁ ଆମ ଆଡେ ବି ସେଇଆ ସେଇ ଅଧିକା ରେଟ ବି କେହି ଦଉନାହାନ୍ତି।
ହୁଁ ଗାଁ ଗହଳିରେ କିଏ ବି ଅଧିକା ଦେବେନି ଯାହାହେଲେ ବି ଟାଉନ ଜାଗାରେ ପିଲା ପଢୁ ନ ପଢୁ ଯାହାହେଲେ ହଜାର ଵାରଶହ ଉପର କୁ ନଦେଲେ କେହି ଆସିବେନି।
ହଜାର ବରଶହ ନାହିଁ, ସେମାନେ ବି ଟାଉନ ପିଲା ମାନେ ସବଜେକଟ ପିଛା ହିଁ ହଜାର ନଉଛନ୍ତି, ଗୋଟେ ସବଜେକ୍ଟ ପିଛା ହିଁ ହଜାର ନଉଛନ୍ତି।
ହଁ।
ଗାଁ ରେ ସେୟା ବୁଝିବେନି, କି ଦେବେନି ମାନେ ପାଠ କଣ ସେମାନେ କଣ ହଁ ମ ତିନି ଶହ ତ ଠିକ ଅ ଛି ଅଢେଇଶହ ତିନିଶହ ଛୋଟ ରୁ ଏଇରା ଆରମ୍ଭ କରୁଛନ୍ତି।
ହଁ।
କିନ୍ତୁ ଛୋଟ ପିଲାଙ୍କୁ ଅଧିକ ପଇସା ଦେବା କଥା।
ହଁ।
ତାର ଛୋଟ ପିଲାଙ୍କ ସାଙ୍ଗେ ଅଧିକ ହଁ ତାଙ୍କ ମୁଣ୍ଡରେ ପାଠଟା ପୁୁରଇବା ଯାଏ।
ସେମାନଙ୍କୁ ଅଭ୍ୟାସ କରିବା ପାଇଁ ପଡୁଛି। ଛୋଟ ପିଲାଙ୍କ ହାତ ଧରିକିନି ଘୁଷି ଘୁଷ ଅ, ଆ, ଏବେ, ସିଡି, ଏ ସବୁ କରିବା କରିବା ପାଇଁ କୁହାହଉଚି।
ହ୍ୟାଲୋ ହଁ।
ହଁ।
ହ୍ୟାଲୋ। ହଁ ମୁଁ ସେଇୟ କହିଲି ମୁଁ କହିଲି ଛୋଟ ପିଲା ପାଠ ନ ପଢିଲେ ବି ତାଙ୍କ ମୁ ମୁଣ୍ଡରେ ଜାହତୁ ଫାର୍ଷ୍ଟ ରୁ ଷ୍ଟାର୍ଟ ହବ ନାଁ। କିନ୍ତ ଘର ଲୋକ ବୁଝିବେନି କହିବେ କିଛି ତ ପଢିନି ଏତେ ପଇସା କଣ ହବ।
ଫରେ ଆଜି କାଲ ତ ପୁରା ପ୍ରଥମରୁ ହିଁ ପାଠ ଦେଇଦୋଉଛନ୍ତି, ମ୍ୟାଥ।
ଏଇ ଗମେଣ୍ଟ ସ୍କୁଲ ପିଲାଙ୍କର ଟିକେ ନର୍ମାଲ, ନହଲେ ପ୍ରାଇଭେଟ ସ୍କୁଲ ତାଙ୍କର ତ ପୁରା ହାର୍ଡ଼ ପ୍ରଥମରୁ ବି ହାର୍ଡ଼ ତାଙ୍କର ପାଠ।
ହଁ ନାଇଁ ଏବେ ଗମେ ମେଣ୍ଟ ପିଲାଙ୍କର ବି ମ୍ୟାଥ ଦଉଛନ୍ତି ଅଲଗା
ହଁ ବାହାରିଛି ଅଧା ବୁଲ ଅଛି ତା ଦେହରେ। ବହି ଅଧା ଅଧା ଭୁଲ କରୁଛନ୍ତି।
ଭୁଲ ବି ଅଛି।
ହୁଁ।
ଆଉ ଆପଣ ଏବେ କଣ କରୁଛନ୍ତି, ପଢା ସରିଲାଣି?
ମୋର ଏବେ ଗ୍ରାଜୁଏସନ ଚାଲିଛି।
ହାଲୋ।
କଇଲି ମୋର ଏବେ ଗ୍ରାଜୁଏସନ ଚାଲିଛି।
ହଁ।
ଆପଣ କୋଉ ଜାଗେ ପଢା କଣ୍ଟିନ୍ୟୁ କଲେ?
ମୋର ପ୍ଲସ୍ ଥ୍ରୀ ଯାଏକେ। ହାଲୋ। ହ୍ୟାଲୋ।
ଆଛା କଣ କହିଲେ ଶୁବ୍
ହୁଁ।
ଶୁଭୁଚି?
ହଁ ତମ କଥା ଟିକେ ଟିକେ ଖଣ୍ଡ ଖଣ୍ଡକେ ଶୁଭୁଛି ପୁଣି କ୍ଲିଅର ହଉଛି ପୁଣି ଏମିତି ନାଇଁ ଆମର ଛାଡି ଯାଇଛି ପୁରା ସଖାଳୁ
ଆମ ଆଡ଼େ
ଏ ଦଶଟା ବେଳକୁ ଛାଡ଼ିଗଲା ତାପରେ ଟିକେ ଟିକେ ଟିକେ ଟିକେ ଏମିତି ପକଉଥିଲା ଏବେ ଚାରିଟା ବେଳଠାରୁ ଟିକେ ପୁରା
ଥଣ୍ଡାପାଗ ଅଛି ଉଁ ବର୍ଷା ଆଉ ନାଇଁ।
ଏବେ ଟିକେ କଟି ଏବେ ଟିକେ ଆମର ରୁମ ରୁମ ବର୍ଷା ହଉଛି ତ ସେଥିପାଇଁ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ମାନେ ଆସୁଛି ଯାଉଚି ସେଇଭଳିଆ ହଉଛି।
ହଁ।
ଆଉ ଆପଣ କଣ, ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି।
ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ଜେଜେବାପା, ଜେଜେମା, ବାପା, ମା, ଦାଦା ଖୁଡ଼ି ଭାଇ ଭଉଣୀ ସମସ୍ତେ ଅଛନ୍ତି ଆଉ।
ଆଛା। ଆପଣ କେତେବେଳେ କେତେବେଳେ ଟ୍ୟୁସନ କରି ଯାଉଛନ୍ତି?
ମୁଁ ତ ସବୁ ପିଲାଙ୍କର ହେଇଗଲାଣି ଦଶଟା ରୁ ଚାରିଟା ତ ସ୍କୁଲ ହେଇଯାଉଛି ସେ ସଖାଳ ଦଶଟା ଭିତରେ ଯେତିକିଟା ପିଲା ହେଇପାରିବେ ତାପରେ ପୁଣି ଚାରିଟାରୁ ସ ରାତିରେ ସନ୍ଧ୍ୟା ଆଠଟା ନଅଟା ପର୍ଯ୍ୟନ୍ତ ଆଉ।
ଆଛା। ଏବେ ଫୁଣି ଯିବେ ଟ୍ୟୁସନ କରିବା ପାଇଁ?
ଉଁ ନାଇଁ ଏବେ ଯିବିନି ଆଗରୁ ଯାଉ ଥିଲି ମାନେ ଆଠଟା ନଅଟା ହେଇ ଯାଉଥିଲା ଏବେ ଗୋଟେ ପିଲାଟା ଘରକୁ ଆସୁଛି।
କହିଲେ
ଦି ବେଳା ହଉଛି ତ ମାନେ ସଖାଳେ ମୁଁ ଯାଏ ତାଙ୍କ ଘରକୁ ପଢ଼େଇବା ତାପରେ ସେ ଏବେ ଆସେ ସନ୍ଧ୍ୟାବେଳକୁ।
ଆପଣଙ୍କ ଆଡେ କଣ ଚାଷ ଚାଲିଛି?
ହଁ ଏବେ ତ ଧାନ ତଳି ପାଇଁ ପକେଇଛନ୍ତି ସମସ୍ତେ ମଟର ଲଗେଇକି ଏଇ ବିଲରେ ପାଣି ଦେଇ ମଡ଼େଇ ଦେଇଥିଲେ କିନ୍ତୁ ପୁଣି ବର୍ଷା ହେଲା ପାଣି କାଟେଇବାକୁ ପୁଣି ପଡ଼ିଲାଣି। ଆଉ ଚାଷ କଣ ସବୁ ପକେଇଛନ୍ତି ତ ତଳି ତ ଭାସିଯିବ ବର୍ଷା ଯେମିତି ହଉଛି। ଯିଏ ସବୁ ଆଗରୁ ପକେଇ ଦେଲେଣି ତଳି ବଡ ବଡ ହେଇଗଲାଣି। ସେମିତି ଅଛି ଆଉ ବର୍ଷା ଛାଡ଼ିଲେ ଯାଇକି ଯାହା କରିବେ ଆଉ।
ଆଡ଼େ ମାନେ
ଏବେ ଧାନ ଦେଇ ନଥିଲେ ବର୍ଷାକୁ ସମସ୍ତେ ଅନେଇଥିଲେ ତ
ହୁଁ ହଁ। ହ୍ୟାଲୋ।
କହିଲି ହେଲେ ସମସ୍ତେ କେହି ମୋଟ ନଥିଲେ ପାଣି ଛାଡ଼ି ବର୍ଷା କୁ ଅନେଇଥିଲେ ବର୍ଷା ବି ହେଇଥିଲା ହେଲା।
ହଁ।
ତମେ ଆଡେ ହାତୀ ପ୍ରବଳ ଆସନ୍ତି ନା?
ହଁ ଆମ ଆଡେ ହା ହଁ ଦିନ ବେଳକୁ ହାତୀ ଆସନ୍ତି। ଗୋଟେ ଯୋଡେ ନାହିଁ ଏକାଥରେ ଜଙ୍ଗଲ ନାହିଁ ସେମାନେ ଗାଁ ଭି ଆଜ୍ଞା ଭିତରେ ପସନ୍ତି ମାନେ ଧନ ଗୋରେ ଗଛ ପତ୍ର ଏକାଠି ଅଛି ନା ଏଇଟା ଜଙ୍ଗଲ ଏରିଆ ଟାଇପ୍ ର ଦେଖାଯାଉଚି କି ନାଇଁ ସେ ଭି ରେ ଲୁଚିକିନ ରଉଛନ୍ତି ଚଉ
ମାନେ ଏକା ବଳେ ତ ଅଧିକା ଆସୁଥିବେ?
ହଁ ଚଉଦ ପନ୍ଦର ପଟ ଏମିତି।
ହଁ ମାନେ ଡର ଲାଗେନି ମାନେ ହାତୀ ଆସିଲେ ଡର ଲାଗେନି ଗାଁ ଗାଁରେ ପଶି ଯାଉଛନ୍ତି।
ସମସ୍ତେ ରୁହନ୍ତିନି ଗାଁ ରେ ସେ ସାର ମାନେ ପଳେଇଯାଆନ୍ତି।
ହ୍ୟାଲୋ କଣ କହିଲେ?
ଦେଖି ଆଇବେ ଏଠିକି
ହଉ ତମ ଗାଁ ନାଁ କଣ କି ତମ ଗାଁ କୋଉଠି? ହାଲୋ।
ଜଙ୍ଗଲ ସାଇ
କଣ କହିଲେ?
ବ
ଶୁଭା ଯାଉନି।
କେ ପର୍ଜନ୍ତ।
ପରଜଙ୍ଗ? ହେଲୋ।
ମୁଁ ପରେ କଲ କରୁଚି।
ହଉ।
ନା ସହେ ନ।
ହେଲୋ। ହେଲୋ।